ହ୍ୟାଲୋ।
ଆଜ୍ଞା।
ଆଉ କଣ କରୁଛ?
ଏଇ ବୁଲୁଛେ ଆଉ ତମ ଆଡ଼େ ଚାଶ ଷ୍ଟାର୍ଟ ହେଇଗଲାଣି।
ନା ଚାଷ ହବ ଏଇ ରଜ ପରେ ପରେ।
ନାଇଁ ଏମିତି ପରିବା ଚାଷ କିଛି ହୁଏନି।
ହୁଁ ତମର
ହଁ ଆମର ଏଇ ବୋଇତାଳୁ ଲଗେଇଛନ୍ତି ତାପରେ ବାଇଗଣ ଲଗେଇବେ ତାପରେ ଧାନ ପାଇଁ ଏମତି ଚଷାଚଷି ହଉଛି ଆଉ।
ହୁଁ ହୁଁ। ଆମର ଏବେ ତ ହୁଁ ହଁ ଆମର ଏ ଏଠି ତ ଏବେ ବାଇଗଣ ଲାଗିଛି।
ଓହୋ।
ବୋଇତାଳୁ ବି ଲାଗିଥିଲା ଏବେ ସରିଗଲାଣି।
ନାଇଁ ଆମର ଏଇ ଖରାଦିନ ହିଁ କାଲି ପହର ଦିନ ପା ପୂର୍ବରୁ ଲଗେଇଛନ୍ତି।
ହବ ଆଉ
ଓହୋ।
ହୁଁ ହୁଁ ଆଉ ତମର
ଆମର ସେମିତି ମାନେ ବୋଇତାଳୁ ଲାଗିଛି ଏବେ କାଲି ପହର୍ଦିନ ତ ଲଗେଇଛନ୍ତି। ତାପରେ ଆଉ ଟିକେ ଜୋର ବର୍ଷା ତାହାଲେ ଯାଇ ବା ୟଗଣ ଲଗେଇବେ।
ହଁ।
ତ ଧାନ ଯାଇକିରି ରଜ ପରେ ବୁଣା ହବ ଆଉ।
ହୁଁ।
ବର୍ଷା ଜୋରସ ହେଲେ ଭଲରେ କେନାଲ ପାଣି ଯାଇକି ଆସୁଛି।
ଏବେ ତ ତଳା ପଡିିନି ରଜ ପରେ ପଡିବ ଆଉ ତାପରେ ଧାନ ଚାଷ ହବ ଆଉ।
ହଁ କିନ୍ତୁ ବାଇଗଣ ଲଗେଇବେ। ଆଉ କେତେ ଦିନ ଗଲେ ଲଗେଇ କେତେ ଜଣ ଲଗେଇଲେଣି।
ହଁ ଏଇ। ଚତୁର୍ମାସ୍ୟା ବଇଗଣ।
ହଁ। ଧର ସାରୁ ବି ଥର ଲଗେଇଛନ୍ତି।
ହଁ ହଁ। ଆଉ କଣ ଫସଲ କରନ୍ତି?
ସେମିତି ଏଇ ବାଇଗଣ ବୋଇତାଳୁ ଆଉ ମାଆ ତାର ଘରେ ଯଦି କଣ ଶାଗ ସେମିତି ବୁଣେ ଆଉ।
ହଁ ହଁ। ହ ଆଉ ବାପା କଣ ଚାଷ କରନ୍ତି ନା
ହଁ ଚାଷ କରନ୍ତି କାଠ କାମ ବି କରନ୍ତି।
ହୁଁ। ଆମ ପଟରେ ଏବେ ଏପଟ ଟା ନଈ କୂଳିଆ ନା ଆମର ଏବେ ଚାଷ କରାଯାଏ।
ହଁ ଆମ ତେ ସେଇ କେନାଲ। ପାଣି ଆଉ ଏନୁ ତ ବର୍ଷା ହେଲା।
ହୁଁ। ଆଉ ତମର କେନାଲ ଆମର ନଈ ଆଉ।
ହଁ ଏଇଥର ପରା ସେଇ କଣ ଡ୍ୟାମ କାମ ହବ ବୋଲି କେନାଲ। ଭଲ ପାଣି ଛାଡି ଦେଇଥିଲେ କାମ ହଉଥିଲା।
ହୁଁ ହୁଁ।
ସେଥିପାଇଁ ଆଉ ଗାଈ ଅଛ ନା ଗାଈ
ଆମର ନାଁ
ହଁ।
ନା ଆମର ଏବେ ବାଛେୁରୀ ଦିଟା ରଖା ହେଇଛି। ସେଟ ଛୁଆ କରିନାହାନ୍ତି।
ଥିଲା ଗୋଟେ ଗାଈଟେ। ହଁ ବିକ୍ରି କରିଦଲା ଦିଇଟା ବାଛୁରୀଆ
ଆମର ଗାଈ ଭାଇ ନାହାନ୍ତି ବୋଲି ଛୁଆ ମାନଙ୍କ ପାଇଁ କ୍ଷୀର କିଣିକି ଆଣୁଛୁ ବା
ଓହଁ ଆମର ଯେତେବେଳେ ଯାଇଥିଲା ସେତେଳେ କ୍ଷୀର କେଇ ଖାଇବାର ନାଁହିି। ଗାଈ ଗଲା ପରେ ଦହି ମନ ହବ ଖାଇ ଆକୁ। କ୍ଷୀର ପିଇବା ମନ ହବ। ଆ ସବୁ ଯେମିତି କ୍ଷୀରରେ ଖାଇବା ଜିନିଷ ଯେତିକି ପି ଛେନାରେ ଖାଇବା ଜିନିସ ଟିକେ ସବୁ ମନେ ପଡିବ କରିବା ପାଇଁ। ଗାଇଥିଲା ବେଳେ କି
ହଁ ଆମର ଏଠି ଆମର ଏଇନା ଛୋଟ ଛୁଆ ନା ସବୁ କ୍ଷୀର ଖାଇବା ପାଇଁ ଏଇନା କ୍ଷୀର ନାହିଁ ଯେତେବେଳେ ଛୁଆ ମାନେ ଖାଇବା ପାଇଁ ବଡ ବଡ ହେଇଯିବେଣି। ସେତେବେଳେ କ୍ଷୀର ଯେ।
ହଁମର ସେଇ ଘରେ ସେମିତି ଉ ମାନେ ଗାଈ ଏମତି ତିନି ଲିଟର ଚାରି ଲିଟର କ୍ଷୀର ଦିଏ। ମା ତାକୁ ବିକ୍ରି କରିକି ତାପରେ ବି ଆଖରି ଗୋଟେ ଲଟର ଭଳିଆ ବନ ଛୋଟବେଳେ ବହୁତ କ୍ଷୀର ପିଉଥିଲେ ଏବେ ତ ଆଉ କ୍ଷୀର ପିଇବାର ନାହିଁ। ଏଇନା
ଆଜିକାଲି ବି ଆଉ। କ୍ଷୀର ଏତେ କେହି ପିଉନାହାନ୍ତି କହୁଛନ୍ତି ଆମର ଗ୍ୟାସ ସମସ୍ୟା ହଉଛି।
ହଁ ମୋ ମା ତ। ଟୋଟାଲି ନୁହଁ।
ହଁ କ୍ଷୀର କହିବା ଆମକୁ ଗ୍ୟାସ୍ ହଉଛି। ଆଉ ହଉଛି। ସେଥିପାଇଁ କି।
ମାନେ ଯୋଉ ଓଡିଆ ପୁରୁଣା ଖାଇବା ଯୋଉ ଗୁଡାକ କହିବାକୁ ଗଲେ। ସେଗୁଡ଼ା ଆଉ ନାହି ଟୋଟାଲି।
ହୁଁ ହ ନା।
ତ ବାସି ପଖାଳ ବି କି ଖଇବାର ନାହିଁ।
ନପା ଆଗରୁ କେତେ ଖାଉଥିଲେ। ଆଗରୁ କେତେ ଖାଆନ୍ତି ସମସ୍ତେ।
ହଁ ସମସ୍ତେ ଘର ତ ବାସି ପଖାଳ ଇଏ ସିଏ ବାଇଗଣ ପୋଡା ଇଏ ପୋଡା।
ଦେଲେ ନା। ଲେ ଭଜା ଟିକେ ଭାଜିଗଲେ ଖାଇଦଉଛି। ଥିଲେ।
ଏବେ ତ ମାନେ ଲୋକଙ୍କର ଖାଇବା ବି ବହୁତ କମିଗଲାଣି। ଆଗରୁ ସକାଳେ ନଅଟା ଦଶଟା ବେଳେ ଥର ଭାତ ଖାଇକି ପୁଣି ମାନେ ଗୋଟେ ଦିଟା କେତେବେେଳକୁ ହାତ ଖାଅ ଏଇନାକେଇ ଲୋକଙ୍କର ହବନି ଖାଇବା ବି ହଜମ ହଉନି।
ହଁ ପା।
ସେ ସେଇଥିପାଇଁ ସକାଳେ ରୁଟି ଖାଅ ତାପରେ ଫୁଣି ଏବେ ତ ରୁଟି ସମସ୍ତେ ରାତିରେ ପ୍ରାୟ ରୁଟି ଆଉ ରାତିରେ ଭାତ ବି କେହି ଖାଉନାହାନ୍ତି।
ଦିନରେ ତ ଗୋଟିଏ ଟାଇମ ଖାଉଛନ୍ତି ଭାତ।
ହଁ।
ଆଉ କେହି ଖାଉନାହାନ୍ତି ହୁଁ ହୁଁ ଗରମ।
ହଁ ଏଇ ଖରା ଦିନରେ ବି ମାନେ ଯୋଉମାନଙ୍କର ଯୋଉ ମାନ ତ ଦେହ ଖରାପ ଥିବ ସେଇ ଯୋଉ ଗରମ ହେଲା ମଝିରେ ସେଥିରେ ବି ଗରମ ହବ।
ନା ମୁଁ ହଉଛି କଣ କି ମୁଁ ବି ଯୋଉ ଯେତେ ଖରା ବର୍ଷା ଯାହା ହେଲେ ବି ଶୀତ ମୁଁ ଯାହାହଲେ ବି ଗରମ ଖାଉଛି ଆଉ ପଖାଳ ଖାଉନି ମାନେ ଇଚ୍ଛା ହଉନି ଖାଇଲେ କିଛି ନାହିଁ ଆଉ ଗୋଟେ ଖାଇବା ଛାଡିଦେଲେଣି ଯେ ଆଉ ଏତେ ଟିକେ ଇଚ୍ଛା
ଆମ ବି ସେଇା ମୁଁ ଏଇ ଘରକୁ ଆସିଛି ବୋଲି ଟିକେ ପ ପଖାଳ ଖାଏ ବାପା ଖାଆନ୍ତି ନା ଆପା ସକାଳୁ ଖାଇକି କାମ କରିବାକୁ ଯିବେ। ଆଉ ନହେଲେ ହଁ ସେମାନେ ଯାହାଲେ ସକାଳୁ ଟିକେ ପଖାଳ ଖାଇକି ଯିବେ ତାପରେ ଗୋଟେ ଦିଇଟା ବେଳକୁ ଫୁଣି
ବାସି ପଖାଳ ଟା କେତେ ଟେଷ୍ଟ କହିଲ ଦେଖିଆ।
ହଁ ବହୁତ ସୁନ୍ଦର ଲାଗେ ତାପରେ ଏଇ ଯୋଉ ଖରା ଗରମକୁ ସେ ଆହୁରି ସୁନ୍ଦର ଲାଗେ। ଶାନ୍ତି ଲାଗେ ଖାଇବା ପାଇଁ।
ଆମ ଓଡିଆଙ୍କର ପ ପଖାଳ ପ୍ରିୟ
ହୁଁ
ଧୀରେ ଧୀରେ ଟା ବନ୍ଦ ହେଇଗଲାଣି ଆଉ
ହୁଁ
ଲୋକଙ୍କର ଦେହ ଖରାପ ସେ ଆଉ ବେଶୀ ଦେହ ଖରାପ ପାଇଁ ହିଁ ବନ୍ଦ ହେଇଯାଉଛି। ଆରେ ଏବେ ବି ସବୁ କାମ ଗୁଡାକ ମେସିନ୍ ହେଇଯାଉଛ। ନା ଲୋକ ମାନେ ଆଉ କିଛି କାମ କରିବାକୁ ପଡୁନି ତ ବାସି ପଖାଳ ହଜମ ହଉନି।
ଆଗରୁ କେମିତି ଲୋକମାନେ ହଳ କରୁଥିଲେ ଆଉ ହଳ କରୁଛନ୍ତି।
ହରା ତା ସବୁ କାମ ଗୁଡା ହାର୍ଡର ଲୋ ପାଣି ଆଣିବା ପାଇଁ କୋଉଠି କି ଯାଆନ୍ତି ଏଇନାକେ ସମସ୍ତଙ୍କ ଘରେ ଟଟିଲ୍ ତାପରେ ଟଟିୱଲ୍ ଉପରେ ଖୋଳଣି ଘରେ ଟାଙ୍କି ବସିଲା ଟ୍ୟାପ ଖୋଲ ଟଟିୱେଲ୍ ମାରିବାକୁ ବି ପଡ଼ିବନି।
ହ ହଁ ନା ମମ ପଟରେ କୁଅ। ସେଇ ଶାଶୁଆର ପଟରେ ଟିବଲ। ଆମ ବଟରେ କ
ଏବେ ତ ଆଉ କୁଅ ଦେଖିବାକୁ ମିଳୁନି ମାନେ ବହୁତ କମ ହେଇଗଲାଣି ତୁମାନାନଙ୍କର ଅଛି। ହ ରହିଚି ରହି ଯାଇଚି। ଆମର ଏଇଠି ଜଣେ କରିଥିଲେ ମ ମୋ ଭାଉଜ ହର। କୂଅ ଗୋଟେ କରିଥିଲେ ହେଲେ ସିଏ ଆଉ ଏ ତେ ଇଏ କଲେନେଇ ସିଏ ସେମିତି ଖାଲି ଖୋଳା ହେଇକି ଅଛି।
କୂଅ ପାଣି କିନ୍ତୁ ଅପରିଷ୍କାର ଝିଅ କୁହ ତି ବେଙ୍ଗ ରହିବେ ସା ପ ରହିବେ ଦୁନିଆ ପତ୍ର ପଡ଼ିବ। ହଁ କିନ୍ତୁ ସେପଟ ଏରିଆରେ ଆଜିରେ ବି କୂଅ ଚାଲେ।
ମୋ ମାମୁଁ ଘର ସେମତି ମାନେ ତାଙ୍କ ସେପଟେ କେଜାଣି କଣ ପାଣିଟା ଟିକେ ଅଧିକା ମିଠା ଲାଗେ। ହାଁ ତାଙ୍କ ପଟେ ଏତେ ଟିଅଲ ନାହିଁ ସେଠିକି ଆସିକି ଦୂରକୁ ନିଅନ୍ତି। କିନ୍ତୁ ତାଙ୍କର ସବୁ ମାନେ କୂଅ ପାଣି ସବୁ ଏମତି ଇଏ କରନ୍ତି ଧୁଆଧୁଇ ଇଏ ସିଏ ସେଇଠି ମୋ ମାମୁଁଘରେ ଏଯାଏଁ କୂଅ ଅଛି। ସେଠି ଗୋଟେ କୂଅ ଅଛି ଆଉ ମୋ ସେଠି ଆଉ ଗୋଟେ ଆଉ ଜଣଙ୍କର ଗୋଟେ କୂଅରେ ଏମତି ଟିଅଲ ବି ବସେଇ ଦେଇଚନ୍ତି।
ହୁଁ ହୁଁ।
ନହେଲେ ତ ସମସ୍ତଙ୍କର ଟିଅଲ ଆମର ତ ମାନେ ଯୋଉ ହାତରେ ଖୋଳା ହୁଏ ଟିଅଲ ଗୁଡ଼ାକ ସେଇ ଟିଅଲ ଆଉ ଆମ ଘରେ ସମସ୍ତଙ୍କର ମାନେ ମୋ ଭାଇ ହେରିକା ଯୋଉ ବନେଇଚନ୍ତି ସ ସବୁ ହେଲା ବୋରିଙ୍ଗ ଟିଅଲ ଦେଇଚନ୍ ନା ଖରା ଦିନେ ତ ଆମ ଟିଅଲରେ ପାଣି ବୋହୁତ ମାନେ ବୋହୁତ କଷ୍ଟରେ ଆସେ ହା ଟିଅଲଗୁଡା ମାରିବା କଷ୍ଟ ହୁଏ। ଥିପାଇଁ ବାପା ତ ସେଥିପାଇଁ କୋହୁଥୁଲେ ଆଉ ଥରେ ବୋରିଂ କରିବାକୁ ମୁଁ ଇନି ଆଉ ଫେର ବୋରିଙ୍ଗ କରିବେ।
ହଁ ହଁ।
ନହେଲେ ଆମର ଏମତି ମଟରରେ ବି ପାଣି ଆସୁନେଇ ତାରେ ମୋ ଭାଉଜ ହରିଆଙ୍କର ସମସ୍ତଙ୍କର ଟିଅଲରେ ମଟର ବି ଲଗେଇ ଦେଇଚନ୍ତି। ତାଙ୍କର ବି ଟିଅଲ ଗୁଡ଼ା ଅଧିକା ଖୋଳା ହେଇ
ତମର ସେପଟରେ କଣ ହାତ ଟିଅଲ ନାଁ ବୋରିଙ୍ଗ?
ନାଇଁ ଆ ମୋର ହାତ ଟିଅଲଟା ଅଛି ସେଟା ବୋହୁତ ପୁରୁଣା ଟିଅଲ ନା ଆମର ସେଥିପାଇଁ ଆମର ହା ତ ଟିଅଲ ଅଛି। ତ ମୋ ଭାଇ ହେରିକା ସବୁ ଯେ
ନାଁ ହାତ ଟିବଲରେ କୁହନ୍ତି ଏତେ ଏ ପାଣି ଭାରେନେଇ ତ ପ୍ରାୟ ଲୋକ ବୋରିଂ ବି କରଚନ୍ତି।
ହଁ ତ ସେଇଥିପାଇଁ ଆମର ତ ଏଇନା ସେଇଆ ପାଇଁ ହେଲା ଅସୁବିଧା ହୋଉଚି। କି ଆମର ଏକା ହାତଟ୍ୱିୱେଲ ଟା ଅଛି ମୋ ଭାଇ ଙ୍କର ସମସ୍ତ ତମର ବୋରିଂ ଟା ମାନେ ଆମ ଘର ପାଖାପାଖି ଚାରିଟା ଟିୱଲ ମାନେ ଆମ ଘରଠୁ ଟିକେ ଶହେ ମିଟର ଡିଷ୍ଟାନ୍ସର ଗୋଟେ ଦିଟା ତ ସେଥିପାଇଁ ଖରା ଦିନେ ପାଣି ଆସିବା କୁ ଟିକେ କଷ୍ଟ ହଉଛି। ସେଥିପାଇଁ ବାପା କହୁଥିଲେ ଆଉଥରେ ବୋରିଂ କରିବାକୁ ତାପରେ ଭାଉଜହେରିଆଙ୍କର ସେ ଟିୱେଲ ଗୁଡାକ ରେ ସବୁ ମଟର ଲାଗିଛି।
ହୁଁ ହଉ ଆଉ ଝିଅ କଣ କହୁଛ? ଆଉ ଏବେ ରୁହ ଆଉ କେତେବେଳେ କରିବ ଆ। ହଉ ରଖ।
ଆଜ୍ଞା।